ହାଲୋ।
ହଁ, କୁହ କଣ କରୁଥିଲ?
ନା, ମୁଁ ଏବେ ବସିଛି। ତମେ କଣ କରୁଥିଲ?
ମୁଁ ବି ଏଇ ବସିଛି।
ଖାଇସାରିଲଣି?
ହଁ, ଖାଇଛି।
କଣ ଖାଇଲ?
ପଖାଳ, ଭଜା। ଆଉ ତମେ?
ପଖାଳ, ଭଜା?
ହୁଁ
ପଖାଳ, ଭଜା।
ହୁଁ, ହୁଁ।
ଆଉ ଏବେ କଣ କରୁଛ?
ଏ ବସିଛି ପା।
ଏ ନା, ଏବେ କଣ ପଢାପଢି କରୁଛ?
ହୁଁ, ପଢାପଢି ମୋର ଗ୍ରାଜୁଏସନ୍ ଏ ବର୍ଷ ଥାର୍ଡ଼ ଇୟର ହେବ।
ଗ୍ରାଜୁଏସନ୍ ତ ଆମର ଗ୍ରାଜୁଏସନ ଦି ତିନି ବର୍ଷ ହେଲା ସରିଲାଣି।
ଓହୋ। ଏବେ କଣ କରୁଛ?
ଏବେ ଯୋଉ କଟକ ଯାଇ
ମୁଁ କହିଲି କି କାମ କରୁଛ?
ଏ ବାଲି ସିମେଣ୍ଟ।
ଓହୋ। ଆଉ କିଛି କାମ ମିଳୁନି କି?
ନା, ଆଉ ମାନେ ଆଉ ଆଉ କିଛି କାମ ମତେ ଜଣା ନାହିଁ ନା।
ଓହୋ ଆଉ ସେଇ କାମ କେମିତି କରନ୍ତି ଟିକେ କହୁନ କଣ କେମିତି କର?
ଫାଷ୍ଟ ଯିବୁ ବାଲି ବାଲି କୋଡିଏ ଗାଣ୍ଡୁଆ ଆଣି ପକେଇବୁ।
ହଁ।
ତାପରେ ସେଥିରେ ବାଲି ଗୁଡି ଗାଣ୍ଡୁଆ ପରେ ଗୋଟେ ସିମେଣ୍ଟ ଢାଳିବୁ। ସିମେଟେ ଢାଳିକି ତାପରେ ପାଣି ଢାଳିବୁ। ପାଣି ହେଲା ପରେ ଗୋଟେ ମେସିଂ ହବ। ତାପରେ ତାଙ୍କ ଭିତରେ ବଣ୍ଡିଙ୍ଗ ଫର୍ମେସନ ହବ ସେ ଗୋଟେ ଅଠାଳିଆ ଚିପିକିଲା ବାଗିଆ ପଦାର ଥ ହେଇଯିବ ଆଉ ତାକୁ ନେଇ ଆମେ ପଥରରେ ନେଇ ଇଏ କରିକି ପଥର ଯୋଡ଼େଇ କରୁ।
ଭଲ ଆଉ କଣ ଖାଇବାକୁ ଦିଅନ୍ତି? ଯୋଉଁ ମାଲିକ?
ମାଲିକ ଖାଇବାକୁ ମାଲିକ ଖାଇବାକୁ ଦିଅନ୍ତିନି। ଆଉ ମାଲିକ ଅଁ ଦିଅନ୍ତିନି ଆମେ ରୁମରେ ଆସି ନିଜେ ପଖାଳ ଆଉ ଯାହା ବାଇଗଣ ଫାଇଗଣ ପୋଡି ସବୁ ଖାଇକି ଯାଉ ଆଉ।
ହଁ କେତେ ଟଙ୍କା ଦିଅନ୍ତି ଗୋଟେ ଦିନକୁ?
ଗୋଟେ ଦିନ ଗୋଟେ ଗୋଟେ ଦିନ ଖ ଗୋଟେ ଦିନ ଇଏ କଲେ ସେ ଦିଅନ୍ତି କି ଜମା କେତେ ପାଞ୍ଚଶହ ଛଅଶହ ଟଙ୍କା ଦିଅନ୍ତି।
ଉଁ ହୁଁ।
ଆଉ ମାନେ ସକାଳ ଦଶଟାରୁ ଯାଇକି ଏ ସକାଳ ଦଶଟା ନାଇଁ ସକାଳ ଆଠଟାରୁ ସନ୍ଧ୍ୟା ଛଅଟା ଯାଏ।
ଉଁ ହୁଁ।
ଆଉ ଆପଣ ଏ ତମର କେମିତି କଣ କର?
ହୁଁ।
ହୁଁ। ଏବେ ରୋଷେଇ କେମିତି କଣ କର? ହଁ। ହଁ ରୋଷେଇ କେମିତି କଣ କର?
ରୋଷେଇ ଭାତ କରେ ଆଉ ଯାହା ତର ତରକାରୀ ସେମିତି ଯାଇଥାଇକି କରିକି ଖାଇଦିଏ ଆଉ।
ଆରେ ଏଟ ଏଟାରେ ଥିଲାବେଳେ ରିସିଭ କରିହବନା ଅନ୍ୟ କଲ୍?
ହଁ ହବ ଯେ କରନି।
ଆଉ ବାପା କଲ୍ କରୁଚନ୍ତି ଦୁଇଟା କଲେଣି।
ହଁ ହଁ।
ଅ କଣ ଆଉ କଣ କୁହ? ଆଜି ସୋଦନା ଟା ପଡିବ ବୋଧେ ଆଉ। ହାଁ କୁହ?
କଣ ହେଇଥିଲା କି?
ଆରେ ନା ନା ନା ବାପା କ ବିଲକୁ ଯାଇଚନ୍ତି ନା ତାଙ୍କ କଲ ରିସିଭି କରବା ଦରକାର। ଏନି ମୋମେଣ୍ଟରେ।
ହଁ ତ କରିଦିଅ।
ଆରେ ନା ବା ବାପ ବୋଧେ ଆସିଲେଣି ଆସିଲେଣି ଆସିଲେଣି କହ କହ।
ଯେ କଲ୍ ଟା କାଟିଦିଅ।
ଆରେ ନା କହ କହ ଆରେ ଇଏ କମ୍ପ୍ଲିଟ ହେଇଯିବ ନା କମ୍ପ୍ଲିଟ ହେଇଯିବ ଇଏ ଅଲେରେଡି ପାଞ୍ଚ ମିନିଟ୍ ଆଉ ପାଞ୍ଚ ମିନିଟ ଅଛି। ବାପା ଅଛନ୍ତି ବୋଧେ ଘରେ କହ ଆଉ ଆଉ କଣ ବୁଲିବାକୁ କୁଆଡେ ଯାଇଥିଲି।
ମୁଁ ଆମର ଏଠି ଗୋଟେ ସାଇନ୍ସ ପାର୍କ ଅଛି ଯାଇଥିଲି।
ଆ କିଏ କିଏ?
କିଏ ମୋର ଗୋଟେ ସାଙ୍ଗଟେ ଆଉ ମୁଁ।
ହଁ ସେଠି ଯାଇ କଣ କଣ ଦେଖିଲେ? ବାପା କୁଆଡେ ବାପା କୁଆଡେ ଗଲେ ବାପା କଣ ହାଲୋ, କଣ ସାଇନ୍ସ ପାର୍କରେ କଣ ଦେଖିଲେ?
କଣ ଗୋଟେ ଅଛି ସାଇନ୍ସ ଜିନିଷ ମୁଁ ତ କିଛି ଜାଣିନି ହେଇ ମୋ ସାଙ୍ଗ ଟା ମତେ ବୁଝେଇଦଉ ଥିଲା ଯେ ମୁଁ କହିଲି ତୁ ମତେ ହେରା ବୁଝାନି ମତେ ଆଇବନି
ଆଇବନି
ନାଇଁ ଗଧ ଟା ତ ସେଇଥି ଯୋଗୁ
ଗଧ ଟା ଆରେ ଏମିତି କେମିତି କେହି ତ ସଂ ସଂସାରରେ ତ କେହି ଗଧ ନୁହନ୍ତି।
ପାଠ ଶାଠ ମୋର କିଛି ହୁଏନି ହେଇଥି ଯୋଗୁ ମୁଁ କହିଲି ମତେ ବୁଝାନି ହେରା ମୋ ମୁଣ୍ଡରେ ପଶୁନି ଆଉ ଯାହା କହିବୁ କହ।
ଆ ହା ତଥାପି ତମ ସାଇନ୍ସ ପାର୍କରେ କଣ କଣ ଅଛି?
କଣ ଗୋଟେ ଅଛି ତ
ହୁଁ।
ଅଛି ଏ
ଆମ ସାଙ୍ଗେ ଆ ଆମ ପାଖରେ ଗୋଟେ ସାଇନ୍ସ ପାର୍କ ଅଛି ଯେ ସେଠି କଣ କଣ ଅଛି କି ସେଠି ମାନେ ଆମର ତ ଏଠି କିଛି ନାହିଁ ଆମର କେବଳ କାଚ ଗୁଡେ ଲାଗିଛି। ସେ କାଚ ଭିତରେ ତମେ ଯାଇ ପସିବ ଆଉ ଡ଼ୁମ ତା ତାରାପୁଞ୍ଜ ଦେଖିବ ଆଉ ଆଉ କଣ ଅ ତାରାପୁଞ୍ଜ ପରେ ତମେ ଥ୍ରୀ ଡି ଶୋ ଦେଖି ପାରିବ। ଆଉ ଯୋଉଥିରେ ଦେଖିବ ଯେ ସେଠିରେ କେବଳ ସାପ ସାପ ଥ୍ରୀ ଡି ଶୋ ଅଛି ଆଉ କିଛି ନାହିଁ।
ନିଜେ
ଆଉ ଅଁ ଅ ଆଉ କଣ ଆଉ କଣ କୁହ? ତା କଣ ପାଇଁ ଫୋନ କରିଥିଲ?
ମୁଁ କହିଲି
ଫୋନ କଣ ପାଇଁ କରିଥିଲ? ନା ସେ ଆସିନି ବୋଧେ ହଁ। ହଁ କୁହ।
ମୁଁ କହିଲି କି ତମ ଏଇଥର ରଜ କେମିତି ପାଳନ କଲ?
ରଜ ଘହଟି ଆସିଲି ଖାଇଲି ପିଇଲି ଶୋଇଲି ମଝି ଦିନ ମୋ ସାଙ୍ଗଟା ଡାକିଥିଲା ଯେ ଯାଇଥିଲି ଦୋଳି ଖେଳି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
ଆଉ ଏ ରଜ ରଜ ରଜରେ ପା ଖରା ହେଇଗଲା। ସେଇଥିପାଇଁ ବୁଲିବାକୁ କୁଆଡେ ଇଚ୍ଛା ହେଲା ନା ଆ ତମେ କେମିତି ପାଳନ କଲ।
ଆଉ କୁଆଡେ ବୁଲିବାକୁ ଯାଇନ?
ନା ଯାଇଥିଲି ଗୋଟେ ଲାଷ୍ଟ ଡେରେ ଯାଇଥିଲି ଅ କଣ। ଏ ଆମ ପାଖରେ ଗୋଟେ ମନ୍ଦିର ଅଛି ସେଠିକି ଯାଇଥିଲି। ମାନେ ସାତ କିଲୋମିଟର ରେଞ୍ଜ ଭିତରେ ଗୋଟେ ମନ୍ଦିରଟା ଅଛି ସେଠିକି ଯାଇଥିଲି। କିନ୍ତୁ ମୁଁ ଏକ୍ସପେକ୍ଟ କରିକି ଯାଇଥିଲି ବହେ ଜିନିଷ ଥିବ ବୋଲି ଗଲା ବେଳକୁ ଏଠି ଟାଙ୍ଗରା ଭୂଇଁଟା। ଏଠୁ ଖରାରେ ଯାଇଥିଲି ଖରାରେ ଆଇଲିି।
ହଁ ହ।
ଆମେ ଭାବିଥିଲୁ ରଜ କୁଇନି ଦେଖିବୁ କୁଇନି କି ଟିକେ ଦେଖିବୁ ବୋଲି ଆ। କ୍ୱିନ୍ କଣ ସେଠି କିଛି ହଉନି।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
ଆଉ ଏମତି ଆଉ କଣ। ତମେ କେମିତି ପାଳନ କଲ?
ହଁ। ମୁଁ ସେମିତି ଗାଁ କୁ ଯାଇଥିଲି। ଆମ ଗାଁରେ କିଛି ହଉନଥିଲା ଦୋଳି ଫୋଳି କିଛି। ଗୋଟେ ଦିଟା ଖଣ୍ଡେ ଦୋଳି ଖେଳୁଥିଲା ପଡିଥିଲା ଆଉ ମୁଁ ଯାଇକି ଖାଲି ଗୋଟେ ଦୋଳିରେ ଖେଳିଲି ମୋ ମୁଣ୍ଡ ବୁଲେଇଲା ଯେ, ମୁଁ ଆସିଲି ଆରି ହେଲେ ଆମ ଗାଁ ପାଖ। ପାଖ ଗୋଟେ ଗାଁ ରେ ପୁରା ମାନେ ରଜ ମହୋତ୍ସବ ହେଇଥିଲା। ସବୁ ଝିଅ ପିଲା ମାନଙ୍କର କମ୍ପିଟିସନ ହଉଥିଲା ଆଉ। ତାଙ୍କୁ ଲାଷ୍ଟ ତିନି ଦିନ ଯାହା କମ୍ପିଟିସନ ହେଇ ଲାଷ୍ଟ ଦିନ ସମସ୍ତଙ୍କୁ ପ୍ରାଇଜ୍ ମିଳିଥିଲା। ଆଉ କେତେ ପ୍ରକାର ଦୋଳି ପଡିଥିଲା ମୋ ସାନ ଭାଇ ମାନେ ସବୁ ଦେଖି ଯାଇଥିଲେ।
ତମକୁ ନେଲେନି?
ନାଇଁ ସେ ତା ସାଙ୍ଗ ମାନଙ୍କ ସହ ଯାଇଥିଲା ନା।
ଓହୋ ସେଇଥିପାଇଁ ନେଲେନି ଆଉ ତମେ ଯାହାକୁ ଡାକିବାର କଥା ଡାକିଲନି ତା। ସାଙ୍ଗେ ଯାଇଥାଆନ୍ତ।
ନାଇଁ କେହି ନଥିଲେ ପା।
କେହି ନଥିଲେ?
ନାଇଁ।
। ଆଉ କେହି ନଥିଲେ ଯଦି କାହା ଗୋଟେ ସାଙ୍ଗ କରିଥାନ୍ତ ଯିବାକୁ।
ଉଁ ସେହି ସାଙ୍ଗ ନଥିଲେ ମୁଁ ଯାଇଥିଲି ମୋ ସାଙ୍ଗ ଘରକୁ। ମୋ ବେଷ୍ଟେ ଫ୍ରେଣ୍ଡ ଘରକୁ ଗାଁକୁ ଆମ ଗାଁ ରେ।
ଗାଁରେ ଯୋଉ ଵେଷ୍ଟେ ଫ୍ରେଣ୍ଡ ଅଛି ଅ ହଁ। ବେଷ୍ଟ୍ ଫ୍ରିଏଣ୍ଡ ସହିତ ଘରେ କଣ ଖାଇବାକୁ ଦେଲେ।
ବେସେ ଫ୍ରେଣ୍ଡ ଘର। ମୁଁ ତ ବାହାରେ କିଛି ଖାଏନି କି କାହା ଘରେ ସେ ମତେ ଆଣିକି। କୋଲ୍ଡଡ୍ରିଙ୍କସ୍ ଦେଇଥିଲା। ଆଉ ମତେ ଦଉଥିଲା ଯେ ମୁଁ କହିବି ମୁଁ ତ ଖାଇନି ତୁ ଜାଣିଛୁ ଆଉ। ଆଉ ତାଙ୍କ ଘରେ ଖାଇଥିଲି ପିଠା ଆଉ ମଟର ତରକାରୀ।
ଆ ହଁ ମୁଁ କହିଲି ତମେ ଗନ୍ଧରୀ ବୋଲି ଖାଉନ ନା କଣ?
ହଁ ସେଇଆ ଆଉ।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
ହୁଁ ହୁଁ।
ନାହିଁ ନାହିଁ ଆଉ କଣ ଆଉ କଣ ରଜରେ ଗଲେ।
ଆଉ ରଜରେ କିଛି ନାହିଁ ଆଉ ଗୋଟେ ସାଙ୍ଗ ସହିତ ଦେଖା ହେଲା ସେ ଖାଲି ବାଇକ ରେ ଆସିଥିଲା ଦେଖିଦେଇକି ପଳେଇଲା।
ଆଉ ସେ ସାଙ୍ଗକୁ ରଖେଇଲନି।
ସେ ସାଙ୍ଗ ବା ରହିଲାନି ଲୋକ ଥିଲେ ଯେ କହିଲେ ଲୋକ ଗୁଡା ଦେଖୁଛନ୍ତି ମୁଁ ଯାଏ ହେରି।
ଓହୋ ସେ ସାଙ୍ଗକୁ ଡର ଲାଗୁଥିଲା ନା ତମକୁ ଡର ଲାଗୁଥିଲା।
ସେଇଟା ମୁଁ ଜାଣିନି ମୁଁ ତାକୁ କିଛି କହିନି ହେଲେ ସେ ତାର ପଳେଇଲା। ଆଉ ରଖୁଛି ପରେ କଥା ହବା।
ହଁ ହଁ।